ହାଲୋ। ଭାଇ ସୁବୁଚି?
ହଁ ଭାଇ ସୁବୁଚି।
ଭାଇ କଣ କରୁଛ ଭାଇ ଖାଇଲଣିି?
କଣ କରିବା ଭାଇ ଏଇଠି କର୍ମ କରିକି ଏଇଠି ବସିବା କଥା ଆଉ।
ହଁ।
ହୁଁ । ହୁଁ କାମ ଚାଲିଚି ଆଉ। କଣ ଆଉ ଖବର? ଗାଁ ଖବର କଣ ଟିକେ କୁହ। ସାଙ୍ଗେ ଏତେ ଦିନ ପରେ ଆଜି କଲ କରିଚ।
ଗାଁ ଖବର ତ ଚାଲିଚି ବର୍ଷା ଆଉ। ତ ତମର ।
ଘର ସାରା ତ ବର୍ଷା କଥା କଣ କାହିଁ କଣ କାହିଁକି ପଚାରୁଛ ସାଙ୍ଗ ବରଷା ତିନିଦିନ ହେଲା ଘରୁ ବାହାରିନୁ। ଖାଲି ଆଳୁ ଆଳୁ ଡାଲି ପିଆଜ ଟିକେ ଆଣିକି ରଖିଥିଲୁ ବୋଲି ଭାତ ଡାଲି କରିକି ଖାଇଚୁ।
ଏ ଯାହା ହଉ ଭଲ କରିଚ ଭାଇ। ଭାତ ଡାଲି କରିକି ଖାଇଦେଇଚ ଭଲ କରିଚ।
ରାସ୍ତା ମାନେ ଘରୁ ବାହାରିବୁ ମାନେ ରାସ୍ତାରେ ପାଣି ଖାଲି ଆଣ୍ଟିଏ। କୁଆଡ଼େ ଯିବ। ଆ ଏମିତି ହେଇଚି?
। ଏ ଭାଇ ତ ଯାହା
ଆଣିକି ରଖିଦେଲିି ମୁଁ କହିଲି ନାଇଁ ଇଏ ନୁହଁ ଆମ ଦଶସ୍ତରିଆ ଖାଲି ଯିବା କଥା। ମୁଁ ଆଗରୁ ।
ହଁ।
ଆଉ ବାକି ଆଜି ଟିକେ ଛାଡିଚି ବର୍ଷା ଟା ଆଉ। ଆଜି ଯାଇ ଆସିକି ହେଇଯାଉଛି ଆମେ ଛାଡିକି ଅଛି। କାହିଁକି ନା ଦିପହରରୁ ଛାଡିଲାଣି ଯେ ଏବେ ଯାଏ ଛାଡିନି।
ଆଉ ଗାଁକୁ ଆଉ ଆସିନ?
ନାଇଁ ଗାଁକୁ ଯି ଯାଇନି ହେଲେ ଯିବା ଆଉ। ଆଣିଲି ବା ଆ ଯାଉ ଆଉ ମାସେ ଖଣ୍ଡେ। । ଗଣେଶ ପୂଜା ବୋଲବମ ମୁଁ ତ ଯାଉନି । ବୋଲବମ୍ ଯାଇକି କଣ କରିବି? ବୋଲବମ ମୁଁ ଯାଉନି ପା।
ଓହୋ ହୋ। ତାର ବେଳକୁ ଆସିଥିବ ବୋଧେ ଆଉ।
ଭାବିିଚି, ଏ ପର୍ବ ଦେଖିକି ଗୋଟେ କଣ ନେଇ ଯିବା ଆଉ।
ହଁ। ହଉ ଆସ ଟିକେ ମିଶିବା ଆଉ ବସିବା ଟିକେ ଆଉ।
ସେଇ କଣ ତାଙ୍କ ପାଖରେ ।
ହଁ ହଁଁ ହଁ। ଭୋଜି ଟିକେ କରିକି ଖାଲି ଟିକେ ବସିବା ଆଉ।
ହୁଁ, ଆ ଆଉ କଣ ହଉଚି ମୂର୍ତ୍ତି ଫୁର୍ତ୍ତି ଟି ଗାଁ ରେ ପୂଜା?
ହଁ, ମୂର୍ତ୍ତି ହବ। ଛ ଗୋଟେ ବଡ ବାର ଫୁଟିଆ ମୂର୍ତ୍ତି ଗୋଟେ ହବ ବୋଲି କୁହାହେଇଚି। କଣ ତ ପୁଣି ପାଞ୍ଚ ଦିନିଆ ପ୍ରୋଗ୍ରାମ କଣ ହବ? ପୁରା ମେଲୋଡି ଫେଲୋଡି କରିବେ। ପୁରା ଧୁମ ଧାମ ହବ ବୋଲି କହୁଥିଲେ ମୁଁ ଶୁଣିଥିଲି।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
କଣ ହଉଚି କେଜାଣି? ହଁ, ପୁରା ବାର ଫୁଟିଆ ମୂର୍ତ୍ତି ଗୋଟେ ହବ। ବାଟି ବାଟିରେ ମୂର୍ତ୍ତି ଟା ହବ।
ଆଚ୍ଛା, କାଚ ବାଟି?
ହଁ, ପୁରା ବାର ଫୁଟିଆ। ମାନେ ଦି ମଣିସେ।
ଆଉ ତାହେଲେ ତାଙ୍କ ପୁଅ ଏ ଟାଇ ଚାଲିବା ଆଉ ଟିକେ ଦେଖିକି ଆଇବା ଆଉ।
ପୁରା ମେଲୋଡି, ନାଚ ପୁରା ଡିଜେକୁ ଡିଜେ ବଳକା, ପୁରା ଅଲଗା ପ୍ରକାର ପୁରା ହବ।
ଏ ସେପ୍ଟେମ୍ବର କେତେରେ ପଡୁଛି ଏଇଟା? ଚଉଦ ନା କଣ? ଆ ଠିକ୍ ଦେଢ ମାସ ଅଛି। ଆଉ ଦେଢ ମାସ ଖଣ୍ଡେ ରହିିକି ଯିବା ଭାରି ଆଉ।
ହଁ, ସେପ୍ଟେମ୍ବର ଚଉଦ ରେ। ଆସିବ ଭାରି ଗାଁକୁ। ଆସିବ ଭୋଜି ଫୋଜି ଟିକେ କରିବା। ପା ଦି ଜଣ ଆଙ୍କ ସାଙ୍ଗ ହୋଇ ଟିକେ ବୁଲିବା। ଡେଲି ଟିକେ ଟିକେ ବସିବା, ଡେଲି ଭୋଜି ଫୋଜି, ଚିକେନ୍‌ ଫିକେନ୍‌ ଟିକେ କସେଇବା ଆଉ।
ଯିବା ଦଶ ଦିନିଆ ଖଣ୍ଡେ ରହିବି ପାଞ୍ଚ ଦିନି କଣ? ଯିବା ଦେଢ ହଜାର ପାଇନ ଏବେ ଯାଇନି ଚାରି ପାଞ୍ଚ ମାସ ହେଲା ଆଉ ଦେଢ଼ ମାସ ରହିଗଲେ ପାଞ୍ଚ ମାସେ ଛଅ ମାସେ ହେଇଯିବ ଆ ପନ୍ଦରରେ ତ ପନ୍ଦର ଦିନିଆ ଟୁର୍ ପଡିଗଲା ପରେ ଏବେ ଗାଁରେ ଆଉ।
ହଁ ସାଙ୍ଗ ହେଇ ବୁଲିବା ଆଉ ହଁ ନା ନାମ।
ଆଉ ଘର କାମ ଟିକେ ଅଛି ଟିକେ କରିଦବା।
ହଁ ଆଉ ବୋଲ ବୋମକୁ ମୋ ସାଙ୍ଗସବୁ ଆସିବେ ତ ଗଣେଶ ପୂଜାକୁ କିଏ ଆସିବେ ନ ଆସିବେ ମୁଁ ଏକୁଟିଆ ହେଇଯିବି ଭଲ ଲାଗିବନି। ଏଇଥିପାଇଁ ମୁଁ କହିଲି ଆସିବେ ଯେ ସେ ସା ସାଙ୍ଗ ହେଇଯିବା ଆମେ ଦିଜଣ ଆଉ।
ବୋଲବମ ଦେଖି ବୋଲବମଟା କେତେବେଳେ ପଡୁଛି କହୁନ? ଆଉ ତମେ କେତେ ପାଳି ଯାଉଚ କୋହୁନ ବୋଲବମ୍ ତମର ପୂଜା ଅଛି ଦେଢ ମାସ। ଆଉ ବୋଲବମ ପା ଆଗ ମାସ ତି ତିନି ତାରିଖରେ ନା କଣ?
ବୋଲବମ ତା ହଁ ଆର ମାସ ତିନି ତାରିଖରେ।
ଆଉ ତା ଆର ମାସ ଚୋଉଦରେ ନୁହେଁ କି ଗଣେଷ ପୂଜା?
ହଁ ତାର ହସ ଗଣେଷ ପୂଜା।
ହଁ ନାଇ ଜୁଲାଇ ଅଗଷ୍ଟ ସେପ୍ଟେମ୍ବର ଯାଇକି ଚୋଉଦରେ ନା ଅଢେଇ ମାସ ଅଛି।
ସେପ୍ଟେମ୍ବର ମାସ ଯାଇକି ଚୋଉଦ ସେପ୍ଟେମ୍ବର ଯାଇ ଗଣେଶ ପୂଜା।
ଅଢେଇ ମାସ ଅଛିିକି ଆଜି ହଁ ଅଢେଇ ମାସ ହେଲେ ତାହେଲେ ବୋଲବମ୍ ଠିକି ଯିବା ଆଜି ବୋଲ ନହେଲେ ମିଶିକି ପଳେଇବା ଏଥର ବୁଲେରେ ନହେଲେ ପଳେଇଆ।
ହଁ ଆସ ତାହେଲେ ଚାଲ ଗୋଟେ ବର୍ଷ। ଠାକୁରଙ୍କରୁ ହରିଧରିକି ଚାଲ ହଁ ଯାଉଛୁ ନା।
ଯାଉଚତ ମିଶିକି ଚାଲେ ବୋଲବମ୍ ଟିକେ ପଳେଇ ଆଉ ବୋଲବମରୁ ଆଇଲେ ଏଥର କଣ ଟିଏ ଗଲେ ବାକି ଏତିକି ବୋଲବମ ବୋଲବମ୍ ଗଲେ କେତେ ଦି ତିନି ଦିନି ଖଣ୍ଟେ ଲାଗିବ ନାଇକି ଶନିବାରେ ର
ହଁ ତିନି ଦିନ ଶନିବାର ଦିନ ଯିବା ଆଉ ହଁ ହଁ ଶନିବାରରେ ଫୁଣି ଆମେ ଏଠୁ ବି ଦିପହରୁ ବାହାରିବା ମ ସନ୍ଧ୍ୟାରେ।
ହଁ ଅଛନ୍ତି। ମାନେ ତିନି ଦିନ ତ ତିନି ଦିନି ଗୋଟେ ଛୁଟି ନେଇକି ଇ ମହାପ୍ରଭୁଙ୍କୁ ଟିକେ ପାଣି ଢାଳି ଦେଇକି ପୁଣି ଆଉ ଥରେ ପଳେଇ ଆସିକି ପୁଣି ଗଣେଶ ପୂଜାକୁ ଗଲେ ଦଶ ପନ୍ଦର ଦିନ ଖଣ୍ଡେ ରହିକି ଆସିବା ଆଉ।
ହଁ ଗଣେଶ ପୂଜା ତାଠୁ ଥବ ଆଉ ଦେଢ ମାସ ଆଉ ଦେଢ ମାସରେ ଆସିଲେ ଚଳିବ ଆଉ।
ହଁ ହଁ। କାଲି ବାହାରିବେ ଆଉ ଆଉ ଆଉ କିଏ କଣ ଆଉ ସାଙ୍ଗେ ସାଙ୍ଗେ ତ ଆଉ ସମୁଦ୍ର ଦେଖିଆ ଆଉ ବୁଲି ଆର ଅଛନ୍ତି ନା କଣ କାମକୁ ଯାଉଛନ୍ତି ଧାନ କାମରେ। କରାଉ
ନାଇଁ ଗାଁ ସବୁ ସାଙ୍ଗମାନେ ଅଛନ୍ତି ତ। ହଁ କେହି ଛାଡନା ସମସ୍ତେ ଆସନ୍ତି।
ହଁ ଯିବା ଆସି ଆଉ।
ହଁ।
ଆଉ ଇଏ ଆସିନେହିଁ କି କଣ ଏଇଟା ରାମାୟଣଟା?
ହଁ।
ରାମାୟଣଟା ଆସିଲା କି କ କହିଥିଲ।
ନାଇଁ ଭାଇ କାଇଁ ହେଟା ଆସିନିମ ହେଲେ। ମୁଁ ହେଲେ ଦେଖି ଦେ ଆଣିକି ଦେଖି ପକୋଉଛି କାଳେ ଆସିଲା କି କଣ ଯେ ସେ ସବୁଦିନ ଦେଖୁଚି ଆସୁନି ଆସିନି।
ମୁଁ ହେଇ ରାମାୟଣର ହେଇରା ଯୋଉରା ଦେଖୁ ଦେଖୁଚି ହେରାକୁ ଆଉଥରେ ବି ଆଡେଇକି ଦେଖୁଚି।
ଆରେ ଆଡଭାଟାଇଜି ହରିକା ବି ହେଲେ ଦେଖୋଉନି ଆଉ ଆସିବା ଦୂରର କଥା।
ଆଉ ଦେଖୋଉନି ନା।
ନା ଆଡଭଟାଇଜ ଟିକେ ବି ହେଲେ ବି କାଇଁ ଦେଖୋଉନି କେତେବେଳେ। ଆଉ ଏଇନା ଆସିଲା ବେଳେ କଣ ଲାଗିବ।
ତିନୁ
ଆଉ ଏଇଖିନା କଣ ଆସିବ ବୋଲି କଣ ଭାବିବା ଆଡଭଟାଇଜ ଟିକେ ଦେଖୋଉନି ତା
ଏ ଦଶ ମାସ ହେ ଗୋଟେ ବା ବର୍ଷ ହେଇଗଲାଣି ଗୋଟେ ଗୋଟେ ଆସିି।
ସେ ଆହୁରି ବର୍ଷେ କି ତିନି ମାସ ଲାଗିବ ବି କଣ କେୟାଣି ବର୍ଷ କି ଛଅ ମାସ ଲାଗିବ ଆହୁରି। ନହଲେ ଯଦି ଆସିବା ଯଦି ମାସି ଥାଆନ୍ତା ନା ତାହେଲେ ଆହୁରୁ ବର୍ଷେ କି ଛଅଟା ମାରିଦେବ।
ଆଉ ଏଇନା ମହାଭାରତର ଆସିଛି ଆଇଲ ଅଛି।
କୋଉଟା କହିଲ ମହାଭାରତର ହଁ ଏରା ହଁ କହିଥିଲି ଛାଡିବି ବୋଲି ଛାଡିିନି ଆଜି ଛାଡିଦେବି ଆଉ।
ମର ନେଇଣଲେଁ ଏଇଟା ବି ଆସିଲି ନହେଲେ ଏଇଟା ଦେଖିବା ତାର ବାଡଟା ଅଛି ମହାଭାରତର
ହଁ ଗୁଡାଏ ଅଛିନା, ହିନ୍ଦୀରେ ଯୋଉଟା।
ଟା
ହଁ ସତେଇଶଟା ସେ ସତେଇଶଟା ସିଜିନ ଗୋଟେ ଗୋଟେ ସଜିନ ବାରଟା ଅଠରଟା ସତରାଟା ବାଇସ୍ ଟା ଏମିତି ଏପିଶୋଡ। ମାନେ ଲେତେ ମାନେତେ ହଁ ଗୋଟେ ଗୋଟେ ସିଜିନରେ ଦଶଟା ବାରଟା ଗୋଟେ ଗୋଟେକେରେ ଦଶଟା ବାରଟା କଉଥିରେ ପନ୍ଦରଟା କୋଉଥରେ ଆଠରଟା କୋଉଥିରେ ବାଇଶ
ଗୋଟେ ଗୋଟା କେ କେତେ ଦିନ ଲାଗେ?
ଗୋଟାକ ଆଁ ଅଧଘଣ୍ଟା ଅଧଘଣ୍ଟା ଘଣ୍ଟା ଲାଗିବ ଗୋଟାକ ଷାଠିଏ ମିନିଟ୍ ଲାଗେ।
କେମିତି ଲାଗେ?
ହଁ ଦି ମାସ ଲାଗିିବ ଦେଖିବାକୁ ପା।
ତାେ ଛାଡି ଯବ ଦିମା ଦିନ ଆସ ହେଲେ ଏଇଟାଉ କିଛି ମାହା ଘର କୋଉ ଆସିବୁ ଏଇ ଯୋଉ ଆଉ
ସେଇ ଆରଟା ବାହାରିଲା ପର୍ଯ୍ୟନ୍ତ ଏଇଟାରେ ନହେଲେ ଦେଖୁ ତ।
ଏ ରାମାୟଣରେ ଯେ ରାମାୟଣରେ ମୁଁ ପା ଏଇ ପା ଦେଖୁଚି ଏଇ ଯୋଉ କାର୍ଟୁନ କଥା ଯୋଉ ହର ହଁ ସେଇଟା ମୁଁ କହୁଛି।
ସେଇଟା ବି କାଇଁ ଆସିନି ତାର ବି ଆଠଟା କିଛି ଦେଖନ୍ତୁ ନାହିଁ।
ହଉ ତାହେଲେ ଯୋଉଟା ହଉଛି ନହେଲେ ମନେ ପକେଇକି ଟିକେ ଛାଡ଼
ହଁ ମୁଁ ଆଉ ଦେଖୁଥ ଆଉ ଏଇ ଏଇ ଡାଉନଲୋଡ କରିଦେବ ହସ୍ଟାରରେ ଆଉ।
ମହାଭାରତର ଏଇଟା ହିନ୍ଦୀର ଟି ମାନେ କ କାଟୁନି ଫାଟୁନ?
ନାଇଁ ନାଇଁ ହିନ୍ଦୀର ସେ ସବୁ ଆକ୍ଟର।
ତୁମର କଣ ଜାଣି ପାରିବିନା
କାଟୁନ ଆଉ କାଇଁ କିଛି ନାଇଁ ତ।
କାଟୁନର ମୋର ଟିକେ ଦରକାର ଥିଲା ଆଉ ହେଇ କାଟୁନ ଦେଖିବାକୁ ଟିକେ ଭଲ ଲାଗୁଚି। ହଁ ଛାଡ ନହେଲେ ହିନ୍ଦୀର ନହେଲେ ଛାଡ ଛାଡିଲେ ଛାଡ ଦେଖିଆ ଦେଖିବି ନାହିଁ ନା।
କାଟୁନ ଭିଡ଼ିଓ ଦେଖ କେତେ ପକାର ଦେଖିଆ କଥା ଦେଖିବ।
ହେଇରା ମାନେ ବଢେ ନିଜା କାଟୁନ ହେଇରା ନୁହେଁ।
ନାଇଁ କାଟୁନ ବି ଅସୁଚି ଅଲଗା ଅଲଗା ନା। ନହେଲେ ଏଇ ମହାଭାରତର ମହାଭାରତ ଦି ପ୍ରକାର ଅଛି ହେଇଟା ଦେଖିସାରଲେ ଗୋଟେ ମହାଭାରତ ଅଛି ସେଟା ଦେଖିବ।
ଆଉ ଗୋଟା କର କୋଉଟାର?
ସେ ହିନ୍ଦିର ଏକା ସେଇଥିରେ ଅଲଗାରା ହଁ ଭିମ ଅର୍ଜୁନ ସବୁ ଅଛନ୍ତି ଅଲଗା ଅଲଗା ସବୁ କର୍ଣଫର୍ନ ସବୁ ଅଲଗା ସେଇଟା ହେଲେ ଦେଖିବ।
ହୁଁ
ହଁ।
ତାହଲେ ମୋତ ଟିକେ ଛାଡ଼ିବ ଆଉ।
ହଁ ଦେଖିବ ସେଇଦିନ ଯୋଉ କହୁନଥିଲି ଘଟୋତ୍କଚ ପୁଅ ମାନଙ୍କ କଥା ଯୋଉ କହୁନଥିଲି ହେଈ ଦିନ ତିନିଟା ବାଣରେ କି ମହାଭାରତ ଶେଷ କରିଦେଵେ ବୋଲି।
ହଁ।
ତାଙ୍କ ନାଁ ହଉଚି ବର୍ବରୀ।
ଏ ହଁ ହଁ ହଁ ହଁ ବର୍ବରୀ ବ ବର୍ବରିକ୍।
ହଁ ତାଙ୍କ ବେକ କାଟି ଦେଲେ ସେଦ ପାଇଁ ସେ ତାଙ୍କ ମାଆ କୁ ସେ ଯେତେଳେ ତା ମାଆ ଯେତେଳେ ତାଙ୍କୁ ପଚାରିଲେ ତୁ ଦବୁକି?
ହୁଁ।
ତିଆଁ କରିକି ଆସିଲେ ତା ମା କୁ କହିଲେ ତୁ କଣ କରିବୁ ସେ କହିଲା ଆଉ ଯାରାସ ଦୁର୍ବଳବ ବ ଯୋଉ ଟିମ୍ ଥିବ ମୁଁ ତାପଟ ହିଁ ଖେଳିମି କିନ୍ତୁ କୃଷ୍ଣ ଆମେ ଆମେ ଜିତିବୁ। ମାଆ ଜାଣିଥିବୁ ସେପଟେ ଯେତେଲେ ତାଙ୍କ ସମସ୍ତ ମରିଯିବେ ମାନେ ଇଏ ପ ଥମରୁ ଆସିଲେ ଏମାନଙ୍କ ପଟେ ଖେଳିବେ। ଏମାନଙ୍କ ପ୍ରତି ପତି ଯୁଦ୍ଧ କରିବେ ସେମାନେ ଯେତେବେଳେ ସମସ୍ତେ ମରି ଜିବେ ଇଏ ପୁଣି ସେମାନଙ୍କୁ ପଠେଇକି ଏମାନଙ୍କୁ ମାରିବେ। ସେଥିପାଇଁ କୃଷ୍ଣ କଲେ ଏଇଟା ହବା ପୂର୍ବରୁ ସେ ତିନିଟା ପାଦ ବାହାରେ ରଖ। ଶେଷ କରି ଆମ ସମସ୍ତଙ୍କୁ ମାରିବା ପୂର୍ବରୁ ଆମେ ତାକୁ ମାରଦେବା ହେଇଥି ପାଇଁ ତା ବେକ କାଟିଦେଲେ। ମାହାଭାତର ଟୋଟାଲ ସାକ୍ଷୀ ହେଉଚି ଜଣେ ବର୍ବରୀ। ପାହାଡ ଉପରେ ତାଙ୍କ କଟା ଶିର ସେଟି ଥୁଆହେଇଥିଲା ମାନେ ମୁଣ୍ଡ ଥୁଆହେଇଥିଲା ସେ ସବୁ ଯାଙ୍କ ମହାଭାରତ ସମ ସବୁ ଜାଙ୍କ ସିଏ ଦେଖିଚନ୍ତି ବର୍ବରୀ। ବର୍ବରୀ ତାଙ୍କ ନାଁଉଛି ବର୍ବରୀ ସିଏ ଟୋଟାଲ ମହାଭାରତ କଣହେଇଛି କଣ ନାହିଁ ବର୍ବରୀ ହିଁ ଦେଖିଛନ୍ତି।
ଥଲୀଅ।
ମହାଭାରତରେ କଣ ହେଇଚି କଣନାଇ?
ଆଉ ସିଏ ମାରିଗଲେ କେମତି?
ହଁ ତାଙ୍କ ବେକ ଶ୍ରୀକୃଷ୍ଣ ତାଙ୍କ ବେକ କାଟିଦେଲେ ସିଏ ଖେଳଅଧାରେ ସେପଟକୁ ପଳେଇବେ ବୋଲି।
ଓ ହୋ, ସିଏ କହିଲେ ଯେ ଖେଳ ହବ କିଂତୁ ଯାର କମଜୋର ଟିମ
ହଁ ମୁଁ ତାଙ୍କ ପଟିକି ହଁ।
ଶ୍ରୀକୃଷ୍ଣ ଜାଣିଥିଲେ ଯେ ସିଏ ଆରୁ ମାନେ ତିନତା ମାରେ ବି ମାନେଠନ କରିବେ ଆଉ।
ହଁ ସେଥିପାଇଁ ଶ୍ରୀକୃଷ୍ଣଙ୍କ ତାଙ୍କୁ ଆଗୁଆ ମାରିଦେଲେ ନା ଆଉ।
ଆଉ ବର୍ବରି ଦେଲା କି କି ସିଏ ବର୍ବରୀ କି ବାଣ ଏଇ ତିନିଟାଙ୍କ ଦେଲା କି ମାନେ ସିଏ ରା ମହାଭାରତ ଶେଷ କରିଦିଅ ଏଇ ତିନିଟା ବାଣ ରେ।
କୋ ସେଟା ତାଙ୍କୁ ଜଣେ ମାତା ଦେଇଥିଲେ ଠାକୁରାଣି ଜଣେ।
ଠକୁରାଣି ଜଣେ ଦେଇଥିଲେ, ହଁ। ମାନେ ଏ କଣ ବ ବରଦ ଦେଇଥିଲେ ତାଙ୍କୁ କାନରେ ଦେଇଥିଲେ ବରଦାନ?
ହଁ ତିନିଟା ବାଣରେ ସେ ଧ୍ବଂସ କରିବେ। ସେଟା ମୋର ମନପଣୁନି କଣ କଣ ଟିକେ ଟିକେ? ତିନିଟା ବାଣରେ ସେ ଯୁଦ୍ଧ ଶେଷ କରିଦେବେ।
ମାନେ ହେଇ ସି ଗୁଡ ଅଛି ନାଇ ଭିତରେ ଯୋଉଟା ତମେ କରୁଛ ଛାଡିବ ବୋଲି?
ହଁ ସେଇଟା ଅଛି ସେଇଟା ଗୋଟେ ହେଟା ଗୋଟେ ଏ ରାମାୟଣ ଅସି ତମକୁ ଯୋଉଟା କହି ସେଇଟାନୁଅ ସେଇଟା ତମେ ଦେଖି ସାରିଲେ ଏଇଟା ଦେଖିବ ଏଇଟା ଏଇ ଏଇଟା ଅଛି ଆଉ, ନହେଲେ ଏଇଟା ଆଗରେ ଦେଖିତ ଭଲ ଲାଗିବ ଏଇଥିରେ ଛୋଟ ଛୋଟ ଜିନିଷ ବି ଦେଇଛି। ସେଇଆର ମହାମ ରାମଣ୍ଡରେ ବରବର ବିଷୟରେ କିଛି ଦେଇନି।
ଆଉର୍ବ ତାହଲେ ମୋତେ ଏଇଟ ମତେ ଟେ ଆ ଯୋ ସିନ୍ କହୁଛ ଏଇ ସିନ ମତେ ଟେ ଛାଡିବ ଆଉ।
ତିନି ରାଗ ଦେଖିଦେଲେ ତାପରେ ହେଟା ଦେଖି ଦବ ବୁଝିଯିବ ସବୁ ଏକରେ।
ହେ ବର୍ବରୀ କି ତାହେଲେ ଦାନ ଦେଇଥିଲେ ସେ ବରଦାନ ଦେଇଥିଲେ ଯେ ତମେ ମାନେ ଆ ସେ ଆଗରୁ କଣ କରିଥିଲେ ଯେ ମାନେ ତାକୁ କଣ ବରଦାନ ଦେ
କଣ କରଥିବେ ଆଉ ସେଇ ସିନ୍ ତ ସେଇଥିରେ ନାହିଁ କଣ କରିଥିବେ? ସେଇଟା କାଇହିଁ ସେ ସିନ ଟା ହେଥିରେ ନାଇ, ନାଁ ନାଁ।
ଆଚ୍ଛା ଏଇ ସିନ ଟା କୋଉଥିରେ ଅଛି ପୁଣି ତାଙ୍କ ବିଷୟରେ ଜାଣିବା ପାଇଁ ମାନେ ବର୍ବରୀ କଣ କ କର୍ମ କରୁଥିଲେ ଯେ ତାଙ୍କୁ ବରଦାନ ଇଆ ଦେଇଥିଲେ ଯେ। ସିଏ ହିଁ ଚାହିଁଥିଲେ ମହାଭା
ସେଇଟା ତାର ସେଇଟା ବିସି ସେଇଟା ସେଇଠି ଯଦ ଥିବ ଥିବ ଯଦି ନଥିବ ବୋ ତାହେଲେ ଏଟା ଏଇଟା ନଥିବ ଏ ଜ ବାହାର ନଥିବ ଏଇଟା।
ଆମେ ଦେଖିଛେ ନା ନାଇଁ ହେଇଟାର ବି ଅଛି କି ନାଇଁ ବୋଲି?
ନା ହେଟରେ ମୁଁ ଦେଖିନି। ଏଇଟା ମୁଁ ଦେଖିନି ନା ମୁଁ ଦେଖଥିଲି ଗୋଟ ଏଇଟ ଆ ଅଧା ଆ ଗୋଟେ ଆଉ
ନ ଦେଖିବାକୁ ମିଳିବ ତାହେଲେ ଦେଖିକି କିଛି ଲାଭ ନାହିଁ ଆଉ
ଓ ହଁ ନାଇଁ ମୁ ଏଇଟା ଟିକେ ଜାଣିବାକୁ ଚାଁହୁଥିଲି ତିନିଟା ବାଣ କଣ ତିନିଟା ବାଣ କେମିତି ହୁଏ ତିନିଟା ବାଣ ମହାଭାରତ ସସାରତା ଖାଲି ଏଇ ସିନ ଟା ଖାଲି ଦେଖୁଥିଲି
ସେଇ ସିନ ଟା ତମେ ସିନା ହୋଇ ସିନା ଶୁଣିଦବ କି ନାଇଁ ପିଲାବେଳ ଶେଷ କରିଦବ ଆମର କଣ ଦରକାର ସେ ତିନିଟା କାର ତାକୁ ଦୋ କିଏ କରିଦମା ନାଇଁ
ହଁ ସେଇ ବରଦାନ ଟା ଯିଏ ଦେଇଥିଲେ ସିଏ ବିରେ ଥିଲେ ନା ସିଏ ବି ଏଥିରେ ଥିଲେ ସିଏ ବି ଏଥିରେ ଥିଲେ କିନ୍ତୁ ସେଇ ମାତାଙ୍କ ନାଁଟା ମୋର ମନେ ନାହିଁ ଆଉ
ବର୍ବରୀ କି କଣ ଏମିତି କର୍ମ କରୁଥିଲେ ଯେ ତାଙ୍କୁ ଦେଇଥିଲେ ଯେ ମାନେ ସିଏ ବି ଚାହିଁଥିଲେ ମହାଭାରତ ଶେଷ ସ ଦେବ ତାରେ କଣ କର୍ମଟା କରିଥିଲେ ଯେ ତାଙ୍କୁ
ହଁ ହେଇଟା ହେଇଟା ନାହିଁ ହେରା ନଥିବ ହେରା ନାହିଁ
ହେ ନାହିଁ ଏଥିରେ ନାଇଁ